ହ୍ୟାଲୋ।
ହ୍ୟାଲୋ।
ହଁ ଭାଇ ଭଲ ଅଛନ୍ତି?
ହଁ ଭାଇ ଜୟ ଜଗନ୍ନାଥ ଭାଇ କେମିତି ଅଛନ୍ତି ଆପଣ?
ଏ ମୁଁ ପୁରା ଝକାସ ଅଛି ତମେ କେମିତି ଅଛ?
ମୁଁ ଭାଇ ମୁଁ ବି ପୁରା ଭଲ ଅଛି ଆଉ ଖିଆ ପିଆ ସରିଗଲାଣି ତମର?
ହଁ ହଁ ଖିଆ ପିଆ ତ ସରିଲାଣି କଣ ଖାଇଲ ତମେ ଆଜି?
ଆମେ ଆଜି ଖାଇଲୁ ରୁଟି ଛତୁ ଚିଲି ଆଉ ଏମିତି ସବୁ ଖାଇଲ ତମେ କଣ ଖାଇଲ?
ଆରେ ମୁଁ ପରା ଆଜି ଖା ଏ ମୁଁ ଆମର ହେଇଥିଲା ଆମର ଏପଟେ ଭାତ ଖାଆନ୍ତି ତ। ମୁଁ ଭାତ ଆଉ ଟୁ ଡ଼ାଲମା ଏବଂ ବଡ଼ି ପାମ୍ପ ବ ବଡି ପାମ୍ପଡ଼ ଏପରି ଛାଣିକି ଖାଇ ଦେଇେଇଛୁ ଆଜି ଆଉ।
ଆଉ ତମେ ଏବେ କୋଉଠି ଅଛ?
ମୁଁ ତ ଗାଁ ରେ ଅଛି ତୁମେ କୋଉଁଠି ଅଛ?
ମୁଁ ଏବେ ଟିକେ ଭୁବନେଶ୍ୱର ଆସିିଛି ଭୁବନେଶ୍ୱରରେ ଅଛି ଆଉ।
ହେଲେ ମୁଁ ଭୁବନେଶ୍ୱର ତମର ସୋସିଆଲ ମିଡ଼ିଆରେ ମୁଁ ଦେଖିଲି ତୁମେ କଣ ଭୁ ଭୁବନେଶ୍ଵରରେ ଜିମ୍ ମଧ୍ୟ ଯାଉଛ।
ହଁ ଭୁବନେଶ୍ୱରରେ ଆମେ ଟିକେ ଯିମ୍ ନୂଆ ଜଏନ୍ କରୁଛୁ ଆମେ ଟିକେ ପଢ଼ା ପଢ଼ି ପାଇଁ ଆସିଛୁ ତ ଆଉ ଦିନରେ ଖାଲି କ୍ଲାସ ହଉଛି ଆଉ ସନ୍ଧ୍ୟା ସାରା ଦୁଇ ପହର ସାରା ସବୁବେଳେ ଫାଙ୍କା ଫାଙ୍କା ରହି ରହି ବୋର୍ ହେଇଯାଉଚୁ। କଣ କରିବା ଆଉ ସେଇଥି ପାଇଁ ଗୋଟେ ଜିମ୍ ଜଏନ୍ କରିଦେଇଛୁ ଆଉ।
ହେଲେ ତମେ ପତଳା ଥିଲ ବୋଲି ଜିମ୍ ହେଇ ଜଏନ କରିଛ? ନା ମୋଟା ହେଇଥିଲ ବୋଲି ଜିମ୍ ଜଏନ କରିଛ?
ଆ ମୁଁ ପତଳା ହେଇଛି ନା ମୋର ଟୁ ଏତେ ବୟସ ହେଲାଣି କିନ୍ତୁ ପତଳା ଅଛି ମୁଁ ମାନେ ଛୋଟ ପିଲା ଭଳି ଦେଖା ଯାଉଛି ସେଇ ପାଇଁ ଜିମ୍ ଜଏନ୍ କରିଛି କାଳେ ଟିକେ ବଡ଼ ପିଲା ଭଳିଆ ଦେଖା ଯିବି ଆଉ। ସବୁ ମଜାକ ଉଡ଼େଇ ଦଉଛନ୍ତି ମୋର।
ହେଲେ ତମକୁ ଯୋଉ କଲେଜ ରେ ତମ ଭୁବନେଶ୍ୱରରେ ଅଛ ହେଲେ ସେଠାରେ ତ ଅନ୍ୟମାନେ ମଧ୍ୟ ତମକୁ ପ୍ରଶଂସା କରୁଥିବେ।
ଆ ପ୍ରଶଂସା କଣ ଏଇତ ଦୁଇ ତିନି ଦିନ ହବ ଜମା ଆମେ ଆସିଲୁ ଆଉ ପ୍ରଶଂସା କଣ କରିବେ ସେମିତି ଯେମିତି ବଡି ଥିଲା ସେମିତି ହିଁ ବଡି ଅଛି।
ହେଲେ ତମେ ଗାଁ ରେ ଆଗରୁ ଜିମ୍ ଯାଉଥିଲ କି?
ଏ ଗାଁ ରେ ଆମର ସେ ସବୁ ସୁବିଧା ନାହିଁ ଏଇ ଶ୍ ସ ସହରକୁ ଆସିଲା ପରେ ଯାହା ସ ଏ ସବୁ ପ୍ରକାର ସବୁ ସୁବିଧା ମିଳୁଛି ଆଉ।
ହେଲେ ତମର ତ ବଡି ହଁ ଟିକେ ଆପ୍ ତମେ ପତଳା ଅଛ। କିନ୍ତୁ ତମର ବ ମ ମସଲ ର ସେମ ହତ ବହୁତ ବଢିଆ ଅଛି।
ହଁ ସେଇ ଦୁଇ ଚାରି ଦିନ ହବ ଟିକେ ଶିଖି ଗଲା ପରେ ସବୁ ଟେକା ଟେକି କଲା ପରେ ସବୁ ପ୍ରକାର ଆସିଯାଇଛି ଆଉ।
ହେଲେ ତମର ତମର ଯୁ ଶୁ ଶାରୀରିକ କାରଖାନା ଅଛି ସେଠାରେ ତୁମର ଯୋଉ ଗୁରୁ ଅଛନ୍ତି କଣ କେମିତି କଣ ଏ କରିବାକୁ ତମକୁ କହିଛନ୍ତି?
ହଁ ସେ ଗୁରୁ ଯାହା କହୁଛନ୍ତି ଆମେ ତାଙ୍କ କଥା ମାନେ ସେଇ ସବୁ ପ୍ରକାର ସବୁ କଲା ବେଳକୁ ଯାହା ସବୁ ଦେହରେ ଟିକେ ପରିବର୍ତ୍ତନ ଆସିଛି ଆଉ ତମେ କେବେ ଆସୁନ କରିବ।
ଆରେ ମୁଁ ତ ମୋଟା ଅଛି ମୋଟା ପିଲା ମାନେ ମଧ୍ୟ ଜିମ୍ ଗଲେ ହବ କି?
ଆଜ୍ଞା ହଁ ମୋଟା ପିଲା ମାନେ ପତଳା ହେଇପାରିବେ ପତଳା ପିଲା ମାନେ ମୋଟ ହେଇପାରିବେ ତମେ ଯଦି ମୋ ମୋଟା ଅଛ ତମେ ପତଳା ହବା ପାଇଁ ତମର ଅଲଗା ଏକ୍ସରସାଇଜ ଅଛି ତମେ ସେଗୁଡା ସବୁ କଲେ ତମର ସବୁ ପତଳା ବି ହେଇଯାଇ ପାରିବ।
ହେଲେ କଣ ଆମର ଗାଁରେ ଏପଟେ ମଧ୍ୟ ମୁଁ ଯୋଉ ଏକ ଛୋଟିଆ ଜିମ ଅଛି ସେଇଠି ଗଲେ ହେଇପାରିବ?
ହଁ ଛୋଟ ଜିମି ବଡ ଜିମି ସେଇଟା କିଛି ସମ୍ପର୍କ ନାହିଁ ତମେ ଏକ୍ସରସାଇଜ କରିବା ଦରକାର। ଠିକ ସେ ସବୁ କଲେ ଯାଇକି ତମେ ପତଳା ହେଇଯାଇ ପାରିବ।
ହେଲେ ତମର ଗୁରୁ ତମକୁ କଣ ସବୁ ପରାମର୍ଶ ଦେଇଛନ୍ତି ଯେ ତୁମେ ପତଳ ରୁ ମୋଟା ହେଇପାରିବ?
ଗୁରୁ ସବୁ କହିଛନ୍ତି ସବୁ ପ୍ରୋଟିନ ମାନେ ଯେତିକି ସବୁ ଭଲ ଭଲ ଜିନିଷ ଖାଇବା ପାଇଁ ପ୍ରୋ ପ୍ରୋଟିନ ଜିନିଷ ଖାଇବା ପାଇଁ ଯେମିତି କି କ୍ଷୀର, ବାଦାମ ଏସବୁ ପ୍ରକାର ଖାଇବା ପାଇଁ କହୁଛନ୍ତି ଯେ ଟା ଦେହ ଲାଗିବ ଦେହ ଲାଗିଲେ ମୋଟା ହେଲେ ଟା ହେଇପାରିବ ଯାହାଫଳ ତମେ ଜିମ୍ କଲେ ତମ ବଡିର ଗୋଟେ ଭଲ ସେପ୍ ଆସିପାରିବ ସେଇ ସବୁ ଖାଇବା ପାଇଁ ପିଇବା ପାଇଁ ସବୁ କହିଛନ୍ତି ଆଉ ତମେ ତ ପତଳା ହବା ପାଇଁ କରିବ ନା। ତମେ ଯଦି ପତଳା ହବା ପାଇଁ କରିବ ତମକୁ ସବୁ ଖାଇବା କମ କରିବା ପାଇଁ ପଡିବ ଯାହା ଫଳରେ ତମକୁ ସବୁ ତେଲ ମସଲା ଜିନିଷ କମ ଖାଇତେ ପଡିବ ସବୁ ତେଣୁ କଣ ଫାଷ୍ଟ ଫୁଡ ଜିନିଷ ଖାଇବା ପାଇଁ ମନା କରାଯିବ ତମେ ବହୁତ କମ ଖାଇବା ପାଇଁ ତମକୁ ପଡିବ ଯାହା ଫଳରେ ତମେ ପତଳା ହେଇଯାଇ ପାରିବ।
ହଁ ହଁ ଏହା ତ ମୁଁ ଶୁଣିଛି। ହେଲେ କଣ ଆମର ଆମର ଏଠାରେ ଯୋଉ ଆମର ତ ଏଠି ମତେ ଶିକ୍ଷାଇବା ପାଇଁ କୌଣସି ଗୁରୁ ନାହାନ୍ତି ଅ ତମେ ତମ ଗୁରୁଙ୍କୁ ପଚାରି ପାରିବ କି ସେ ମ ମତେ ଭଲ ପରାମର୍ଶ ଦେଇପାରିବେ ଯେପରି ମୁଁ ମୋଟା ଶରୀର ଅଛି ତାହାକୁ ମୁଁ ପତଳା ଏ ଏବଂ ଗୋଟେ ଆକର୍ଷଣୀୟ ଶରୀର ଭାବେ ପ୍ରସ୍ତୁତ କରିପାରିବି।
ହଉ ତମେ ଯଦି ଏମିତି କଥା କହୁଛ ତାହେଲେ ମୁଁ ଆସନ୍ତା କାଲି ଉଁ କଣ ଆମ ଗୁରୁଙ୍କୁ କଥା କରିଦେବି ତମ ସାଙ୍ଗରେ ତମେ ତାଙ୍କ ସାଙ୍ଗରେ କ କଥା ହେଇ ଯିବ ତମକୁ ସେ ପରାମର୍ଶ ଦେଇଦେବେ ତମେ ତମ ମୋଟା ଶରୀରକୁ ପତଳା କରିଦେଇ ପାରିବ ଠିକ ଅଛି।
ହଁ ହଁ। ହେଲେ ତୁମେ କଣ କେମିତି ଖାଦ୍ୟ ସବୁ ଖାଅ ମୋଟା ପତଳା ରୁ ମୋଟା ହେବା ପାଇଁ?
ମତେ ଖାଇବା ପାଇଁ କହିଛନ୍ତି ସିଏ କ୍ଷୀର ବାଦାମ ସବୁ ଯେତିକି ସବୁ ଫେଟ ବାଲା ଜିନିଷ ଯୋଉଥିରେ କି ମାନେ ଶରୀରର ଶୀଘ୍ର ଗ୍ରୋଥ ହବ ସେଇ ସବୁ ଜିନିଷ ଖାଇବା ପାଇଁ କହିଛନ୍ତି।
ନାଇଁ ନାଇଁ ହେଲେ ସେ ସେ ସବୁ ତ ମୁଁ ବୁଝିଲି। କଣ କେମିତି କ୍ଵାଣ୍ଟିଟି ରେ ଖାଇବା ପାଇଁ ତାହା ମଧ୍ୟ କହିଛନ୍ତି ନା କହିନାହାନ୍ତି?
ହଁ କ୍ଵାଣ୍ଟିଟି ବି ଦେଇଛନ୍ତି ଦିନରେ ଥରେ ଗୋଟେ ଗ୍ଲାସ କ୍ଷୀର ପୁଣି ସନ୍ଧ୍ୟା ବେଳେ ଗୋଟେ ଗ୍ଲାସ କ୍ଷୀର ରାତିରେ ଶୋଇଲା ପୂର୍ବରୁ ଗୋ ଗୋଟେ ଗ୍ଲାସ କ୍ଷୀର ଆଉ ସକାଳୁ ଉଠି ବାଦାମ ରାତିରେ ଶୋଇଲା ପୂର୍ବରୁ ବାଦାମ ଆଉ ଏମିତି ସବୁ ପ୍ରୋଟିନ ଜାତୀୟ ଜିନିଷ ସବୁ ଖାଇବା ପାଇଁ କହିଛନ୍ତି ଯାହା ଫଳରେ ଦେହରେ ମାଂସ ମାନେ ବଢି ପାରିବ।
ହେଲେ ତମ ଗୁରୁ କେବଳ ତମକୁ ଖାଲି କ୍ଷୀର ଆଉ ବାଦାମ ଖାଇବାକୁ କହିଛନ୍ତି। ନା ଅନ୍ୟ କୌଣସି ପ୍ରୋଟିନ ଜାତୀୟ ଖାଦ୍ୟ ଖାଇବା ପାଇଁ କହିଛନ୍ତି।
ଅନ୍ୟ ପ୍ରୋଟିନ ଜାତୀୟ ଜିନିଷ ତ ବହୁତ ସାରା ଖାଇବା ପାଇଁ ବି କହିଛନ୍ତି ଯେମିତିକ ସବୁଜ ପନିପରିବା ଆଉ ଭାତ ଡାଲି ଏସବୁ ବେଶୀ ବେଶୀ ଖାଇବା ପାଇଁ କହିଛନ୍ତି।
ତମେ ଆମିଷ ଖାଅ ନାହିଁ କି?
ହଁ ଆମିଷ ବି ଖାଉ ଆଇଁଷ ଖାଉ ସବୁ ଖାଉ।
ହେଲେ ଆମିଷରେ କଣ କଣ ସବୁ ଭଲ ପ୍ରୋଟିନ ଅଛି ତୁମେ ଜାଣିଛ କି?
ଆମିଷରେ ହଁ ଆମିଷରେ ବି ମତେ ଅଣ୍ଡା ଖାଇବା ପାଇଁ କହିଥିଲେ ଯେହେତୁ ମୁଁ ସୋମବାର ଆଉ ଗୁରୁବାରରେ ଆଇଁଷ ଖାଏ ନାହିଁ ସେଇ ବାର ଦିଇଟା ଛାଡି ଦେଇକି ଆଉ ସବୁ ବାରରେ ଅଣ୍ଡା ଦୁଇଟା ଲେଖା ଖାଉଛୁ।
ହେଲେ ଅଣ୍ଡା ତ ହେଲା ଗୋଟେ ବହୁତ ବଡ ପୁଷ୍ଟିକର ଖାଦ୍ୟ ଏବଂ ସେ ହେଲା ସମ୍ପୂର୍ଣ୍ଣ ଖାଦ୍ୟ। ସେଠାରେ ବିଭିନ୍ନ ପ୍ରକାର ଭିଟାମିନ୍ସ ଏବଂ ପ୍ରୋଟିନ ଏବଂ ଅ ଭଲ ସ୍ନେହସାର ଏଭଳି ସବୁ ଥାଏ। ଏହା ଆପଣ ସବୁଦିନେ ଖାଇବା ଦ୍ଵାରା ଆପଣଙ୍କର ଶରୀର ଭ ବହୁତ ଭଲ ରହିବ। ତାହେଲେ ଆପଣ ଚିକେନ ମଧ୍ୟ ଖାଆନ୍ତି କି?
ହଁ ଚିକେନ ବି ମୁଁ ଖାଏ ଚିକେନ ଖାଏ, ମାଛ ଖାଏ ଅଣ୍ଡା ଖାଏ, ସବୁ କିଛି ଖାଏ।
ହେଲେ ଆପଣ ପ୍ରତ୍ୟେକ ଆପଣ ଶୁଣନ୍ତୁ। ମୁଁ ଯାହା ଅହିଁ ରେ ମୁଁ ଯାହା ଅନଲାଇ ରେ ଦେଖିଛି। ଆଉ ଅନଲାଇନରେ ସମସ୍ତେ କୁହନ୍ତି। ଏକ ଆପଣଙ୍କର ଯେତେ ଯେତିକି ଖାଦ୍ୟ ଖାଇବା ଦରକାର ବା ତାହାଠୁ ଆପଣ ଟିକେ ଅଧିକା ଖାଆନ୍ତୁ ଅଧିକା ଖାଇବା ଦ୍ଵାରା ଆପଣଙ୍କ ଖାଦ୍ୟ ଆପଣଙ୍କ ଦେହରେ ଲାଗିବ।
ହଁ ମତେ ବି ମୋ ଗୁରୁ ବି ସେଇଆ କହିଛନ୍ତି ତମେ ସବୁ ଜିନିଷ ଟିକେ ଅଧିକ ଅଧିକ ଖାଅ। ପେଟପୁରା ଖାଅ ଯାହା ଫଳରେ ତମ ଦେହ ଲାଗିବ ତମ ଶରୀରର ମାଂସ ବୃଦ୍ଧି ହବ। ଯାହା ଫଳରେ ତମେ ପତଳା ଦେଖାଯିବନି ଟିକେ ହେଲଦି ଦେଖାଯିବ। ସେଇ ପାଇଁ ମୁଁ ସବୁ ଜିନିଷ ବେଶୀ ବେଶୀ ଖାଉଛି।
ହେଲେ ବାହାର ଜିନିଷ ଯେପରି ହେଇଗଲା ଛଣାଛଣି ଏସବୁ ଖାଇବା ପାଇଁ ତୁମକୁ କହିଛନ୍ତି? ନା ଏ ଏଇ ସବୁଠୁ ଅଳ୍ପ ଅଳ୍ପ କେତେବେଳେ ଖାଇବ ଆଉ ଦୂରରେ ରହିବ ମ କହିଛନ୍ତି।
ହଁ ସିଏ କହିଛନ୍ତି। ସେମିତି ତ ସବୁ ମନା କରିପାରିବେନି ନା କି ଏଟା ଖାଇବନି ଜମା ଖାଇବନି ବୋଲି ସେ କହିଛନ୍ତି ଯେତେ ପାରିବ। କମ ଖାଇବା ପାଇଁ ଏଗୁଡା ଯେତେ ଦୂରରେ ରହିବ ସେତେ ଦେହ ପାଇଁ ଭଲ।
ଓହୋ ଏମିତି କି। ଆରେ ମୁଁ ତ ଏପରି ବାହାରେ ଖାଦ୍ୟ ମୁଁ ବାହାରେ କେତେବେଳେ ଯେ ଯେବେ ମଧ୍ୟ ଯାଏ। ବାହାରୁ ଅଧିକା ଅଧିକା ଖାଇ ଦେଇକି ଆସେ ସେଥିପାଇଁ ମଧ୍ୟ ମୁଁ ମୋଟା ହେଇଯାଇଛି ଏଇ କାରଣ ନା ଅନ୍ୟ କୌଣସି କାରଣ ମଧ୍ୟ ହେଇପାରିବ।
ହଁ ଏଇଟା ନିହାତି ହେଇଥିବ କାହିଁକି ନା ତମେ ସବୁବେଳେ ବାହାର ଖାଇବା ଖାଦ୍ୟ ଖାଇବା ଦ୍ଵାରା ସେ ସେଠେ ଅଧିକ ତେଲ ମସଲା ବ୍ୟବହାର ହେଇଥାଏ। ଅଧିକ ତେଲ ମସଲା ବ୍ୟବହାର ହବା ଯୋଗୁ ତମେ ଆଜି ଏତେ ମୋଟା ହେଇଯାଇଛ।
ଓହୋ, ଏମିତି କି ହେଲେ ତମ କଥା ମୁଁ ମାନି ମୁଁ ଭାବୁଛି ଏବେ ବାହାରେ ଖାଇବା ବନ୍ଦ କରିବି। ତା ସହିତ ଜିମ୍ ଯିବା ମଧ୍ୟ ଷ୍ଟାର୍ଟ କରିବି।
ହଁ ତମେ ନିହାତି ଏଇ କାମଟା ହିଁ କର ତମକୁ ଯଦି ସତରେ ପତଳା ହବାର ଅଛି ତାହେଲେ ତମେ ବାହାରିଆ ଖାଦ୍ୟ ଖାଇବା ବହୁତ। କମେଇ ଦିଅ ଆଉ ପ୍ରତିଦିନ କିଛି କିଛି ଶାରୀରିକ ଏକ୍ସରସାଇଜ କର।
ହଁ ଶାରୀରିକ ଏକ୍ସରସାଇଜ କରିବା ତ ବହୁତ ଭଲ। କିନ୍ତୁ ମୋ ମନ ମାନେ ନାହିଁ ଏବଂ ସକାଳୁ ମୁଁ ଶୀଘ୍ର ଉଠିପାରେ ନାହିଁ ଏବଂ ମୁଁ ଆଉ ମୋର ଶାରୀରିକ କାର୍ଯ୍ୟ ଯାହା ହେଇଗଲା ମୁଁ ଠିକ ସେ କରିପାରେ ନାହିଁ। ଏହାର କଣ ସଲ୍ୟୁସନ ଅଛି କି?
ହଁ ତମେ ରାତିରେ ବୋଧେ ଡେରରେ ଶୁଛ? ଡେରିରେ ନ ଶୋଇ ଯଦି ତମେ ଶୀଘ୍ର ଶୋଇ ପଡିବ ଆଉ ସକାଳ ସକାଳୁ ଯଦି ତମେ ଆଲାରାମ ଦେଇଦବ। ତାହେଲେ ତମେ ଶୀଘ୍ର ଉଠି ତମର ଏକ୍ସରସାଇଜ ଶୀଘ୍ର ସାରି ଦେଇ ପାରିବ।
କଣ ରାତିରେ ଅଧିକ ସମୟ ଚେତା ରହିବା ଦ୍ଵାରା ଓଜନ ମଧ୍ୟ ବଢିଥାଏ କି?
ହଁ ସେଟା ବି ଗୋଟେ ପ୍ରକାର କାରଣ ହେଇପାରିଥାଏ। ତମେ ଯଦି ରାତିର ବେଶୀ ସମୟ ଯାଏଁ ଚାହଁ ତାହା ବି ଗୋଟେ ପ୍ରକାର ତମ ଶରୀରର ଓଜନ ବଢିବାର କାରଣ ହେଇଥାଇପାରେ।
ହେଲେ ଓଜନ ଯେତେବେଳେ ମୁଁ କମେଇଦେବି ହେଲେ କଣ ମତେ ଆଉବ ଆଉ ମୋର ଆଉ ଆଗକୁ ଆଉ ଓଜମ ନ ବଢିବ ନା ବଢିବ ନାହିଁ?
ହଁ ଓଜନ କମେଇଦେଲେ ଓଜନ ବଢେଇବା ଟା ବହୁତ ସହଜ କିନ୍ତୁ ଓଜନ କମେଇବାରେ ବହୁତ କଷ୍ଟ ଲାଗିଥାଏ। ତ ଓଜନ ବଢେଇବାଟା କିଛି ବଡ କଥା ନୁହେଁ। କିନ୍ତୁ ଓଜନ ଯଦି ତମେ କମେଇ ଦଉଛ ତାହେଲେ ତମ ପାଇଁ ବହୁତ ଭଲ।
ହେଲେ ମୋର ଶରୀର ଯେତେବେଳ ସନ୍ତୁଳନ ସନ୍ତୁଳିତ ଅବସ୍ଥାକୁ ପଳ ଚାଲି ଆସିବ ତାହେଲେ ମୁଁ ପ୍ରତ୍ୟେକ ଦିନେ ଏକ୍ସରସାଇଜ଼ଏ କରିବା ସହ ସେଇପରି ମତେ ଯେତେ ସୁଷମ ଖାଦ୍ୟ ଯା ଜାରି ରଖିବାକୁ ପଡିବ ନା ମୁଁ ଛାଡି ପାରିବି ମଧ୍ୟ।
ନାଇଁ ତମେ ସୁଷମ ଖାଦ୍ୟ ଖାଇଲେ ତମ ଦେହ ପାଇଁ ବି ଭଲ। ସୁଷମ ମନ ପାଇଁ ବି ଭଲ ସବୁ କିଛି ପାଇଁ ଭଲ ତମେ ଯେତେ ସୁଷମ ଖାଦ୍ୟ ଭଲ ଖାଦ୍ୟ ଫ୍ରେସ୍ ଖାଦ୍ୟ ଖାଇବ ସେଇଟା ତମ ସବୁ ପାଇଁ ଭଲ ତମେ ଯେତେ ଚେଷ୍ଟା କରିବ ସୁଷମ ଖାଦ୍ୟ ଖାଇବା ପାଇଁ
ହେଲେ ଯୋଉ ବଜାରରେ ବିକ ଯାଏ କୋଲଡଡ୍ରିଙ୍କସ ହେଇଗଲା ଯାହା ଥଣ୍ଡା ସରବତ ହେଇଗଲା। ତାହା କଣ ଦେହ ପକ୍ଷେ ଭଲ ନା ଭଲ ନୁହଁ?
ନାଇଁ ତା ଜମା ବି ଦେହ ପାଇଁ ଭଲ ନୁହେଁ ସେଥିରେ ସବୁ ପ୍ରକାର କଲର କେମିକାଲ ଏସବୁ ପଡି ସେଗୁଡା ସବୁ ତିଆରି ହେଇଥାଏ ସେଇଟା ଦେହ ପାଇଁ ବହୁତ କ୍ଷତିକାରକ ଆମକୁ ପାଟିକୁ ଭଲ ଲାଗେ ବୋଲି ଆମେ ସିନା ଖାଇଦଉଛୁ। କିନ୍ତୁ ସେଇଟା ବିଲକୁଲ ବି ଖାଇବା କଥା ନୁହଁ।
ଆରେ ଦୂରଦର୍ଶନ ରେ ତ ସେମାନେ ପ୍ରଚାର କରୁଛନ୍ତି। ଆ ଏପରି ଆପଣ ଏଇ ଡ୍ରିଙ୍କସ ବିି ଦିଅନ୍ତୁ ଆପଣ ଏକା ଏକାକି ଗୋଟେ ରାତିରେ ପତଳା ହେଇଯିବେ। ଏହା ଏକ ଠକାମିର ଶିକାର ନା ମଧ୍ୟ ଏହା ସତର ହୋଇଥାଏ?
ଏହା ନିଶ୍ଚିତ ଏକ ଠକାମିର ଶିକାର ସେମାନଙ୍କୁ ସେଲିବ୍ରିଟି ମାନଙ୍କୁ ଖାଲି ଅଧିକ ଅଧିକ ପଇସା ଦେଇ ତାଙ୍କୁ ଏସବୁ ର ପ୍ରମୋସନ କରିବା ପାଇଁ କୁହାଯାଉଛି କିନ୍ତୁ ଏଗୁଡା ସେ ଦେହ ପାଇଁ ବହୁତ ଖରାପ ସେମାନେ ବି ଭଲ ଭାବରେ ଜାଣିଛନ୍ତି ଏଗୁଡାକ ଖାଲି ଠକାମିର ଶିକାର।
ହେଲେ ତମେ ତ ଭଲ ପାଠ ସାାଠ ପଢିଛ ତୁମେ ଜାଣିଛ କଣ ଦେହ ପାଇଁ ଭଲ କଣ ଦେହ ପାଇଁ ଖରାପ। ହେଲେ ତୁମେ ମତେ କହିପାରିବ କି ଆଉ କଣ କଣ ଖାଇବା ଦ୍ଵାରା ଆ ଦେହ ବହୁତ ଭଲ ରହିଥାଏ ଯେପରି ଆଉ କଣ ବାଦାମ ହେଇଗଲା କିମ୍ବା ଏପରି ଆଉ କଣ ଓ ଆରେ ମୁଁ ଶୁଣିଛି କଣ ଓଟସ ଖାଇଲେ ଟିକେ ଭଲ ହୁଏ। ଏହା କି ପ୍ରକାର ଖାଦ୍ୟ?
ଓଟସ
ହଁ।
ଓଟସ ଖାଇବ ଓଟ୍ସ ଖାଇଲେ ହଁ ଓଟ୍ସ ଖାଇଲେ ବି ଦେହ ପାଇଁ ଭଲ
ଆ ସେଠାରେ ସେଇଟା ତ କିଛି ଖରାପ ନୁହେଁ ନା।
ନା ନା ସେଟା ଦେହ ପାଇଁ କିଛି ଖରାପ ନୁହଁ ସବୁ ଭଲ। ଓଟସ ବି ତମେ ଖାଇପାରିବ ଆଉ ଯେତେ ତମେ ଚେଷ୍ଟା କରିବ ଘରର ଘରର ରୋଷେଇ କରୁଥିବା ଖାଦ୍ୟକୁ ସବୁ ଖାଇବା ପାଇଁ ଚେଷ୍ଟା କରିବ ସେଟା ଖାଇଲେ ସବୁ ଦେହ ପାଇଁ ଭଲ। ତମେ ବାହାରିଆ ଖାଦ୍ୟ ଯେତେ ପାରିବ ସେତେ କମ ଖାଇବା ପାଇଁ ଚେଷ୍ଟା କରିବ।
ଆରେ ମୋର ତ କାମ ହେଇଗଲା ଯାହା ମୁଁ ପ୍ରାୟ ଟାଇମ ବାହାରେ ରହିଥାଏ। ହଉ ମୁଁ ଚେଷ୍ଟା କରିବି ପ୍ରତ୍ୟେକ ଦିନ ଘର ଖାଦ୍ୟ ଖାଇବି ଏବଂ ନିଜ ଶରୀର ଉପରେ ଧ୍ୟାନ ଦେବି ହେଲେ ମୋ ଚିନ୍ତାଧାରା ତମକୁ କେମିତି ଲାଗିଲା?
ହଁ ଏଟା ନିହାତି ତମେ ବହୁତ ଭଲ ଚିନ୍ତାଧାରା ରଖିଛ ଏଇଭଳି ଚିନ୍ତାଧାରା ରହିଲେ ତମେ ନିଶ୍ଚୟ ତମ ଶରୀରର ଓଜନ କୁ କମେଇ ଦେଇ ପାରିବ।
ହଉ ତମ ସହିତ ଭାଇ ଖୁସି କଥା ହେଇକି ବହୁତ ଖୁସି ହେଲା ଏବଂ କିଛି ଜାଣିବାକୁ ମଧ୍ୟ ପାଇଲି ଯେ ଶରୀର କିପରି କୁ ଶରୀରକୁ କିପରି ସୁସ୍ଥ ସ-ସମ୍ବଳ ରଖିବା ହଉ ରହିଲି ଭାଇ ପରେ ମୁଁ ଆପଣଙ୍କ ସହିତ କଥା ହଉଛି।
ହଁ ଭାଇ ଠିକ ଅଛି ମୁଁ ବି ଏବେ ଟିକେ ଖାଇବା ପାଇଁ ଯିବି ହଉ ତାହେଲେ ରଖୁଛି ପରେ କଥା ହବା ଠିକ୍ ଅଛି।
ହଁ।